କଣ କର
କିଛି ନାଇଁ ବସିଛି ଆପଣ କଣ କରୁଛନ୍ତି?
ଆଜ୍ଞା। ଆରେ ମୁଁ ବି ବସିଥିଲି ଭାବୁଥିଲି କୁଆଡେ ବୁଲିକି ଆସିବି ଏଇ ଖରା ଛୁଟିରେ। ତ ଭାବିଲି ତୁମେ ତ ଗୋଟେ ପ୍ରୋ ଟ୍ରାଭେଲର। ତ ତମଠୁ କିଛି ପରାମର୍ଶ ନେଇଗଲେ ମୋର ଟ୍ରାଭେଲିଂଟା ଆ ସମ୍ପୂର୍ଣ୍ଣ ହୋଇଯାଆନ୍ତା ଏବଂ କିଛି ବାଧାବିଘ୍ନ ବି ଆସିନ ଅ ଆସିବନି। ମୋତେ ଟିକେ ସାହାଯ୍ୟ କରିବ କି?
ହଁ ନିଶ୍ଚିତ ଭାବରେ ସାହାଯ୍ୟ କରିବି, ଏବେ ତ ପୁରୀରେ ରଥଯା ଯାତ୍ରା ହଉଛି ଜାଣିଥିବ। ରଥଯାତ୍ରାର କାମ ଷ୍ଟାର୍ଟ ହେଇଗଲାଣି ଆଉ କିଛି ଦିନ ପରେ ପୁରୀକୁ ପଳେଇଯିବ ରଥଯାତ୍ରା ଦେଖିକି ଆସିବା।
ଆଚ୍ଛା ଆଚ୍ଛା। ତାହେଲେ ମୁଁ ବି ତ ଆମ ଫ୍ୟାମିଲି ବି ସେଇଟା ହିଁ ଡିସାଇଡ କରିଥିଲୁ। ଯେ ଏବେ ରଥଯାତ୍ରା ଆସୁଅଛି ଜୁଲାଇ ଷୋହଳ ତାରିଖରେ। ତ ମହାପ୍ରଭୁଙ୍କ ଦର୍ଶନ ହୋଇଯିବ। ଏବଂ ଛୁଟିଟା ବି ବୁଲିକି ଆସିଯିବା ଗୋଟେ ପବିତ୍ର ସ୍ଥାନରେ। ଆଉ ତାହା ମନକୁ ବି ଗୋଟେ ଭଲ ପଜିଟିଭ ଏନର୍ଜି ମିଳିବ। ତ ସେଇଠାକୁ କେମିତି ଯିବା, କଣ କରିବା? ରହିବା, ଖାଇବା, ବୁଲିବା ଏବଂ ଟ୍ରାଭେଲିଂ ଗାଡ଼ି ଘୋଡ଼ା ମତେ ଟିକେ ସାହାଯ୍ୟ କରିବ କି କେମିତି କରିବି?
ହଁ ନିଶ୍ଚିତ ଭାବରେ ସାହାଯ୍ୟ କରିବି ଏଇଟା ଗୋଟେ କଥା। ଆପଣ ମର୍ଣିିଂରୁ ବାହାରି ଯିବେ, ମର୍ଣ୍ଣିିଂ ଟ୍ରେନରେ ପଳେଇଯିବେ ସେଟାକୁ। ସେଡାକୁ ଯାଇକି ଉ ପ୍ଲାଟଫର୍ମରେ ଓହ୍ଲେଇଲା ପରେ, ଗୋଟେ ଅଟୋ କରିକି ଖରେ ଯୋଉ ମନ୍ଦିର ପାଖରେ ଆପଣ ଗୋଟେ ରୁମ ନେଇଯିବେ। ଉଁ ସେଠାରେ ଯାଇକି କି ଫ୍ରେଶ ହେଇକି, ଇଭିନିଂ ଟାଇମରେ ଟିକେ ଅଁ ପଳେଇ ଯିବେ ମନ୍ଦିର, ଯୋଉ ଦୁଇ ପହର ସମୟରେ ଥାଏ ନା। ଦୁଇପହରରେ ତ ପହଞ୍ଚିବେ। ତାପରେ ଯାଇକି ହଁ କଣ କରିବେ, ଫ୍ରେଶ ହେଇକି ଖାଇକି ଆପଣ ତ ସକାଳୁ କିଛି ବି ଖାଇ ନଥିବେ ନା। ଟ୍ରେନରେ ଏମିତି ଖାଇବା ବି ଭଲ ଲାଗେନି, ତ ସେଥିପାଇଁ ପ୍ରଥମେ ତମେ ଯିବା ପୂର୍ବରୁ ହିଁ ଘରୁ ବନେଇକି କିଛି ବ୍ରେକଫାଷ୍ଟ ବଗେରା ନେଇକି ଯାଇଥିବ। ଆଁ ଏମିତି କିଛି ବିକସୁ ଶ୍ଚର, ବିସ୍କୁଟ ଏ ସବୁ ସାଙ୍ଗରେ ବି ନେଇକି ଯାଇଥିବେ। କାହିଁକି ନାନା ଟ୍ରେନ ର ଖାଇବା ବି ତ ଭଲ ଲାଗେନି ନା। ଆଉ ଯାଇକି ଫ୍ରେେଶ ଦେଇକି ଦୁଇ ପହର ସମୟରେ ଯିବେ ଟିକେ ଟିକେ ଦର୍ଶନ କରିଦେବେ ତାପରେ ଟିକେ ସନ୍ଧ୍ୟା ସମୟରେ ଯୋଉ ବିଚ୍ ଅଛି ଆମର ପୁରୀର ସେ ବିଚ ସେ ପାଖକୁ ଯିବେ ବହୁତ ଭଲ ଲାଗେ ସେଠାରେ ତ ବହୁତ ଭଲ ଭଲ ଖାଇବା ବି ମିଳେ ଯୋଉ ସେ ସି ଫୁଡ ଥାଏ ନା ସେ ତାକୁ ଟିକେ ଟ୍ରାଏ କରିବେ ତାପରେ ପୁଣି କଣ କରିବି ତା ଆର ଦିନ ସକାଳୁ ପୁଣି ଯିବେ। ଦର୍ଶନ କରିଦେବେ ତାପରେ ଯୋଉ ପାଖରେ ଯୋଉ ଭିଜିଟିଂ ପ୍ଲେସ୍ ମାନେ ଅଛି ଯୋଉ କୋଣାର୍କ ଅଛି। ଚନ୍ଦ୍ର ଭାଗା ବିଚ୍ ଅଛି। ଆ ପୁରୀ ଜିନ୍ନା ଏବେ ଗୋଟେ କଣ ହେଲାଣି ନା ରାମ ମନ୍ଦିର ବି ଗୋଟିଏ ହେଲାଣି। ତ ସେଟାକୁ ବି ଯିବେ ଟିଙ୍ଗି ବସ୍ ମାନେ ଚାଲୁଚି ଆପଣ ସେଟାକୁ ଯାଇକି ଟିକେଟ କରିନେବେ ଆଉ ଗୋଟେ ଦିନ ହିଁ ପୁରା ଆପଣଙ୍କୁ ଭିଜିଟି କରିବେ ସେମାନେ ଆପଣଙ୍କୁ ମ୍ୟାକ୍ସିମମ୍। ହ ଆଠ୍ ନଅଟା ଜାଗା ହିଁ ସେମାନେ ଦେଖିବେ ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ୍ ଓ ଯୋଉ ହଛିନା? ଭୁବନେଶ୍ବରରେ ଆପଣ ଆରାମ୍ ସେ ବୁଲିକି ଆସିପାରିବେ ଆଉ ସେଠି କୁ ଯିବା ସମୟରେ କଣ ହୁଏନା ଆଉ ଯୋଉ ବସ୍‌ରେ ଆ ଆମେ ଯାଉଛୁ ସେଠାରେ ଗୋଟେ ଗୋଟେ ଟ୍ରେନର ମଧ୍ୟ ଥାଆନ୍ତି। ଗୋଟେ ଜାଗାକୁ ଆମେ ମନେକ କର ଆମ ଗଲା କୋଣାର୍କ ତ ସେଠାରେ ଆମର ଟ୍ରେନର କଣ କରିବ ନା ଆମକୁ ଗାଇଡ କରିବ ସେ କୋଣାର୍କର। ମାନେ ଆଗରୁ କଣ ହୋଇଛି କଣ ପାଇଁ ସେଇଟା ଏମିତି ହେଇଛି ଏ ସବୁ ବିଷୟରେ ଆମକୁ କଣ କରିବ ନା ସେ ବର୍ଣ୍ଣନା କରିବ। ତ ସେ ଦାରା ଆମେ କଣ କି ଆମେ ଯଦି ଏକା ଯାଉଛୁ ତ ଆମେ ସେ ବିଷୟରେ କିଛି ଜାଣିପାରିବା ନା ଏତେ ଜାଣିପାରିବାନି ତ ତାହେଲେ ଆମର ଯୋଉ ଯୋଉ ଟ୍ରେନର ଥିବ ସେଇ ଟ୍ରେନର ଟା ଆମକୁ କଣ କରିବ ଗାଇଡ୍ କରିବ ଏଇ ସମୟରେ ଏଠାରେ ହେଇଥିଲା ସେଇ ରାଜା ଏମିତି କରିଥିଲା ସେ ବିଷୟରେ ଆମେ ଜାଣିପାରିବା ତ ସେଥିପାଇଁ ସେଠିରେ ଯିବେ ଟିକେ କମ୍ ଟାଇମ୍ ସେ ତାଙ୍କ ସହିତ ଗଲେ କଣ ହୁଏନା ଆମେ କମ ଟାଇମ ଟିକେ ଦେଖିପାରିବା ଆଉ ଯଦି ଆମେ ଏକା ଯାଉଛୁ କଣ ହୁଏ ନା ଆମେ ଯେତେ ଟାଇମ ଚାହିଁବା ସେତେ ଟାଇମ ତା ରହିପାରିବା କିନ୍ତୁ ତାହା ଦ୍ଵାରା ଆମର କିଛି ପ୍ରଫିଟ ବି ହଉନି ନା ତ ସେଥିରେ ଆପଣ ପ୍ରିଫର କରିବେ ସେଇ ତାଙ୍କ ସହିତ ହିଁ ଯିବେ ଆଠ ନଅଟା ଜାଗା ଦେଖିକି ଆସିବେ।
ଠିକ୍ କଥା ଠିକ୍ କଥା କହିଲ କାହିଁକିନା ଯଦି ମୁଁ ତ ମୋ ଫ୍ୟାମିଲି ସହିତ ଯିବି ତ ମୋତେ ଆଉ ମୋ ଫ୍ୟାମିଲି କୁ ସବୁ ଗାଇଡ୍ କରିବା ଏବଂ ସବୁ ବିଷୟରେ ମାନେ କୋଣାର୍କରୁ ନେଇକି ପୁରୀର ଅ ପୁରାତନ କାଳର ଐତି ଐତିହାସିକ ଜିନିଷ ବର୍ଣ୍ଣନା କରିବା ପାଇଁ ଜଣେ ଟ୍ରାଭେଲର ଗାଇଡ଼୍ ବି ଦରକାର। ତ ସେଇ ଗାଇଡ଼ର ପରାମର୍ଶ ଅନୁସାରେ ଏବଂ ତର ନିର୍ଦ୍ଦେଶ ଅନୁସାରେ। ମୁଁ ଜାଣିବାକୁ ବି ପାଇବି ଏବଂ ମୋ ପରିବାର ମଧ୍ୟ ଜାଣିବାକୁ ପାଇବ। ଯେ ପୁରୀ ଏବଂ କୋଣାର୍କର ଐତିହାସିକ ରାଜ ଏବଂ କଳାକୃତିକ ବିଷୟରେ ଆଉ ମୋତେ କିଛି ନଲେଜ୍ ବି ମିଳିବ। ଏବଂ ଆମର ଘରେ ଯେଉଁ ଛୋଟ ଛୋଟ ପିଲାମାନେ ବି ଅଛନ୍ତି। ସେମାନେ ବି ଓଡିଶାର ଇତିହାସ ମାଧ୍ୟମ ବିଷୟରେ କିଛି ନଲେଜ୍‌ ଗ୍ରହଣ କରିକି ସେମାନଙ୍କ ପାଠପଢ଼ାରେ ବି ଲଗେଇ ପାରିବେ। ତ ତୁମେ ଯୋଉ କଥା କହିଲ ଯେ ଟ୍ରାଭେଲ୍ ଗାଇଡ଼୍ ହାୟର କରିବା ପାଇଁ। ତ ସେଇଟା ଗୋଟେ ଲାଭଦାୟକ ମୋ ମୋ ଭାବ ମୋ ହିସାବରେ ଲାଭଦାୟକ ହେବଶ ଏବଂ ମୁଁ ଭାବୁଚି ଯେ ପୁରୀରେ ଗୋ ଗୋଟେରୁ ଦୁଇ ଦିନ ରହିବି ତାପରେ ତା ପାଖାପାଖି ଅ ଯେପରିକି କୋଣାର୍କ। ଅ ଭୁବନେଶ୍ଵର ଖଣ୍ଡଗିରି, ଉଦୟଗିରି, ଲିଙ୍ଗରାଜ ମନ୍ଦିର ଏବଂ ଏ ଏପରିକା ବହୁତ ସ୍ଥାନକୁ ବୁଲିବାକୁ ଯିବି, ତ ଆପଣଙ୍କ ହିସାବରେ ମୋର କେତେ କେତେ ଖର୍ଚ୍ଚ ଆସିବ, ଆ ତା ଆଗରୁ ମୁଁ ଜଣେଇଦବାକୁ ଚାହୁଁଛି। ଯେ ମୋ ପରିବାରରେ ସାତରୁ ଆଠ ଜଣ ଯିବେ। ତ ସାତରୁ ଆଠ ଜଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇପାରିବ? ପ୍ରୋକ୍ସ ଆପଣ ଯଦି ମତେ କହିବେ ତା ହିସାବରେ ମୁଁ ଆଗଠୁ ସଚେ ତନ ହୋଇକି, ସେତିକି ପରିମାଣର ପ-ପଇସା ଏବଂ ହ ଜିନିଷ ଧରିକି ଆଗଠୁ ରେଡ଼ି ହୋଇକି ଯିବି।
ଦେଖ ପଇସା କଥା ଦେଖିବାକୁ ଗଲେ ସେଇଟା ସବୁଠୁ ଡିପେଣ୍ଡ କରୁଛି ଆପଣଙ୍କ ଉପରେ ଆପଣ କେ ମିତି ଭାବରେ ଖର୍ଚ୍ଚ କରିବେ। ଖାଲି ଯାଇକି ପୁରୀ ଦର୍ଶନ କରିକି ଆସିବେ ଆଉ ରହିବେ ଖାଇବା ଏମିତି ସାତ ଜଣଙ୍କୁ ତ କୋଡିଏ ହଜାର ପାଖାପାଖି ଲାଗି ଯିବ। କାହିଁକି ନା ରୁମ ଖର୍ଚ୍ଚ ଟିକେ ଅଧିକ ଲାଗୁଛି। ଫ୍ରେଣ୍ଡ ତ ଛାଡ କିନ୍ତୁ ଯୋଉ ବସରେ ବି ପୁଣି ଆପଣ ଯୋଉ କୋଣାର୍କ, ଚିଲିକା, ଖଣ୍ଡଗିରି, ଉଦୟଗିରି ବୁଲିବାକୁ ଯିବେ ତାର ଖର୍ଚ୍ଚ। ଆଉ ଯଦି ତାର ତାର ବାହାରେ ଯୋଉ ଏକ୍ସଟ୍ରା ଖର୍ଚ୍ଚ ଗୁଡାକ ରହୁଛି ଯେମିତି କି ଆମେ ଗୋଟେ ଗୋଟେ ଜାଗାକୁ ଯାଉଛୁ। ତ ସେଠାକାର କିଛି କିଛି ଜିନିଷ ମଧ୍ୟ ଆମକୁ ଦେଖିକି ଆକର୍ଷିତ ହୋଇଯାଉ ସେଥିପ୍ରତି କି ଆମକୁ ଏଇଟା ନେବା, ତା ଘରେ ସିଏ ଅଛି ତା ପାଇଁ ସେଇଟା ନେବା ତ ସେଇଟା ତମର ମୁଣ୍ଡ ଉପରେ ଡିପେଣ୍ଡ କରୁଛି କି ଆପଣ କେମିତି କଣ ଖର୍ଚ୍ଚ କରିବେ। ତ ମୋ ମଧ୍ୟରେ ଦେଖିବାକୁ ଗଲେ କୋଡିଏ ହଜାର ପାଖାପାଖି ଯୋଉ ରହିବା ଆଉ ଖାଇବାରେ ସରିଯିବା। ଆଉ ବାକି ଖର୍ଚ୍ଚ ଆପଣଙ୍କ ଉପରେ ରହିଲା। ଆପଣ କେମିତି ଭାବରେ କୋଉ ଜିନିଷ କିଣିବେ ନା କିଣିବେନି ସେଇଟା ଆପଣଙ୍କ ମୁଣ୍ଡ ଉପରେ ରହିଲା, ଆଉ କଣ।
ଠିକ କଥା ଠିକ କଥା କହିଲ। କାହିଁକି ନା ମୁଁ ପରିବାରରେ ମୋ ମା ଏବଂ ମୋର ଛୋଟ ଛୋଟ ଭାଇ ଭଉଣୀମାନେ ଯେଉଁ ଯାଉଛନ୍ତି। ସେମାନେ ତ ବହୁତ ଜିଦ୍ ଘୋର ପିଲା। ସେମାନେ ବାଟରେ ଯାହାବି ଦେଖିବେ, ସେଇଟାକୁ କିଣିବା ପାଇଁ ଜିଦି କରିବେ। ତ ଆପଣ ଯେମିତି କହିଲେ ଯେ ମୋର କିଣିବାର ଶୈଳୀ ଉପରେ ରହିଲା ଯେ କେତେ ଖର୍ଚ୍ଚ ହେବ। ତ ସେହା ସେଇଥିପାଇଁ ମୁଁ ଭାବୁଛି ଯେ ପାଖାପାଖି ତିନିରୁ ଚାରି ଦିନ ପାଇଁ ମୋର ପାଖାପାଖି ତିରିଶି ରୁ ଚାଳିଶ ହଜାର ସରିଯିବ। କାହିଁକିନା ଆପଣ ଯେମିତି କହିଲେ ଯେ, ପୁରୀର ହୋଟେଲ ଗୁଡ଼ାକ ଏବେ ଟିକେ ଅଧିକା ରେଟ୍ ଚାଲିଛି, ଯେହେତୁ ପର୍ବପର୍ବାଣି ବହୁତ ଚାଲିଛି। ତ ସେଇ ତିନିରୁ ଚାରି ଦିନ ପାଇଁ ହୋଟେଲରେ ହିଁ ମୋର ସରିଯିବ ପାଖାପାଖି କୋଡିଏରୁ ତିରିଶ ହଜାର। ତାପରେ ପରିବାରକୁ ଧରିକି ଯାଇଛି ମାନେ ଗୋଟେ ଭଲ ଜାଗା ରେ ତ ଖାଇବାକୁ ପଡ଼ିବ। ଦୁଇରୁ ତିନି ଟାଇମ୍ ଯଦି ବାହାରେ ଆମେ ଖାଇଲୁ ତ ପାଖାପାଖି ପ୍ରତି ମିଲ୍ସର ଦାମ୍ ହିଁ ମୋତେ ପଡ଼ିଯିବ ଦୁଇରୁ ତିନି ହଜାର। ପୁରା ପରିବାର ପାଇଁ। ତାପରେ ରହିଲା ବାହାରେ କିଛି ଚଟପଟା ଖାଇବା ପାଇଁ, ଯେପରିକି ଆପଣ କହିଲେ ଯେ ସନ୍ଧ୍ୟାବେଳେ ପୁରୀ ସମୁଦ୍ର କୂଳ ପାଖରେ ସି ଫୁଡ଼ସ୍ ଏବଂ ଅନ୍ୟ ପ୍ରକାର ଖାଦ୍ୟ ବି ମିଳେ ତ ସେଗୁଡ଼ାକରେ ଖର୍ଚ୍ଚ ବି ହୋଇଯିବ। ଆଉ ତାପରେ ରହିଲା ଯଦି ପୁରୀ ଯାଇଛୁ ତ ପୁରୀର ଶଙ୍ଖ, ପୁରୀର ଚୁଡ଼ି ଏବଂ ଏପରିକି କିଛି ପୂଜା ପର୍ବ ପାଇଁ କିଛି ଜିନିଷ ବି କିଣିବେ ଘର ଲୋକମାନେ। ତ ମୋର ପାଖାପାଖି ତିରିଶରୁ ଚାଳିଶ ହଜାର ସରିଯିବ ବୋଲି ମୁଁ ଆକଳନ କରୁଛି। ଆଉ ରହିଲା
ହଁ, ନିଶ୍ଚିତ ଭାବରେ ଏତିକି ସରିବ। ସେଥିପାଇଁ କୌଣସି ଜାଗାକୁ କୁ ଯିବା ପୂର୍ବରୁ ପ୍ରଥମେ ପଇସା କୁ ସଞ୍ଚୟ କରିକି ଯିବାକୁ ହିଁ ପଡ଼ିବ। ନ ହେଲେ ଜାଣିଛ ତ ଆଜି କାଲି ମନ ଗୋଟେ ଜାଗାରେ ରହୁନି। ଆଉ ଛୁଆମାନୋନେ ତ ଭାରି ଦୁଷ୍ଟ ଅଛନ୍ତି। ଛୁଆ ମାନଙ୍କ ଯଦି ଛୁଆ ମାନଙ୍କୁ ଯଦି ଆମେ ମନା କରିବା, ତାହେଲେ ସେମାନେ କଣ କରନ୍ତି ନା ସେ ଦୋକାନ ସାମ୍ନାରେ ହିଁ ରଡି ଛାଡନ୍ତି ନା ମତେ ଏଇ ଜିନିଷ ଗୋଟେ ଦରକାର ଅଛି। ତ ତାଙ୍କ ମନ ବି ଦୁଃଖ ହେଇଯିବ। ତ ଗୋଟେ ଜାଗା କୁ ଯାଇକି ଛୁଆ ମାନଙ୍କ ମନ ଦୁଃଖ କରିଲେ ବି ନିଜକୁ ଭଲ ଲାଗିବନି।
ଠିକ କଥା କହିଲେ। ଗୋଟେ ଜିନିଷ ଗୋଟେ ପରିବାରକୁ ଏକାଠି ନେଇକି ବୁଲିବାକୁ ଯାଉଛୁ ତାପରେ ଯଦି ଛୋଟ ଛୋଟ ପିଲାମାନଙ୍କର ମନ ଦୁଃଖ ଓ ମନ କଷ୍ଟ କରେଇବା ତାହେଲେ ସେମାନେ ପୁରା ଜର୍ନି ଟା କାନ୍ଦି କାନ୍ଦି ତାଙ୍କର ପଳେଇବ। ତାଙ୍କ ଯୋଗୁଁ ଆମର ବି ଜର୍ଣ୍ଣିିଟା ହ୍ୟାମ୍ପର ହେଇଯିବ। ତ ଆଉ ଗୋଟେ କଥା ଆପଣଙ୍କୁ ପଚାରିବାର ଥିଲା ଯେ ପୁରୀରେ ଖାଇବା ପିଇବା କୋଉ ପାଖରେ ଟିକଏ ଭଲ ମିଳିବ ଏବଂ ସାତ୍ତ୍ଵିକ ଭୋଜନ ମିଳିବ ଯେମିତି? ଯେହେତୁ ମୁଁ ମୋର ଫ୍ୟାମିଲିକୁୁ ଧରି ଯାଉଛି ତ ଦର୍ଶନ ଦିନ ତ ସାତ୍ତ୍ୱିକ ଭୋଜନ କରିବାକୁ ପଡ଼ିବ। ତ ଆପଣଙ୍କ ହିସାବରେ ପାଖାପାଖି କୋଉଠି ଭଲ ହୋଟେଲ ହୋଟେଲ କିମ୍ବା ଭୋଜନାଳୟ ଅଛି କି? ଯେଉଁଠି ମୁଁ ତ୍ୱିକ ଭୋଜନ ଆହାର କରିପାରିବି?
ହଁ ଏମିତି ତ ସାତ୍ଵିକ ଭୋଜନ ଆପଣ ଖାଇପାରିବେ କିନ୍ତୁ ଆପଣ ଦେଖିବେ ଯୋଉଠି ଆମ ଓଡିଆ ଭାଇ ମାନେ ରୋଷେଇ କରୁଛନ୍ତି ଏମିତି ହୋଟେଲ ବଗେରା ଅଛି ପାଖ ପାଖରେ। ବେଶୀ ବଡ ବଡ ଦୋକାନ କୁ ଗଲେ ଦେଖିବି ନା କଣ ହୁଏ ସେଠାରୁ ବେଶୀ ମୁ ମସଲା ଜାତୀୟ ଖାଦ୍ୟ। ତ ଆପଣ ଦେଖିବେ ଆପଣ ପ୍ରଥମେ ଗୋଟେ ଦିନ ଖାଇଦେବେ ଆମ ଆପଣ ଯୋଉଠି ରହୁଥିବେ ତା ଆଖି ପାଖରେ ବହୁତ ସାରା ହୋଟେଲ ଥିବ ଦେଖିବେ ସେଠାକାର ଖାଇବା କେମିତି ଲାଗୁଛି। ନହେଲେ ଟିକେ ପାଖ ପାାଖରେ ଏମତି ପଚାରଦେବେ ସବୁ ରହିଲା ଆପଣ କୋଉଠାରେ ରହୁଛନ୍ତି ତ ଆପଣ ଗୋଟେ ଜାଗାରେ ରହୁଥିବେ ଆଉ ଗୋଟେ ତାଠୁ ବେଶୀ ଦୂର ପର୍ଯ୍ୟନ୍ତ ବି ତ ଖାଇବାକୁ ଯାଇ ପାରିବେନି ନା? ତ ଆପଣଙ୍କ ପାଖରେ ଯୋଉଟା ଥିବ ଆପଣ ଦେଖିବେ। ସେ ପ୍ରାକାର ଖାଦ୍ୟ କେମିତି ହଉଛି ତା ପାଖରେ ଯୋଉ ଭାଇ ମାନେ ତେବେ ସେମାନଙ୍କ ପାଖକ ରୁ ଟିକେ ବୁଝି ନେବେ ଆଉ ଏଇଠି କେମିତି ଖାଇବା ମିଳୁଛି କଣ। ଖାଇବେ ଆଉ ଆପଣ ସବୁବେଳେ ପ୍ରିଫର କରିବେ ଘର ଖାଦ୍ୟ କିଛି ଧରିକି ଯିବା ପାଇଁ ଯେମିତି ଯେମିତି ହେଲା ମୁଢି ମିକ୍ସଚର ଏ ସବୁ। ଆଉ ଫ୍ରୁଟ୍ସ ଟିକେ ବେଶୀ ପ୍ରିଫର କରିବେ କାହିଁକି ନା ଟ୍ରାଭେଲ ସମୟରେ ଆମେ ଯଦି ଅନହେଜେନିକ ଫୁଡ୍ ଖାଉଛୁ ତ ଆମ ଶରୀର କଣ ହଉଛି କ୍ଷତି ହେଇଯାଉଛି ଯାହା ଦ୍ଵାରା କି ଆମର ଯୋଉ ଯାତ୍ରା ଟା ଠିକ ଭାବରେ ପୂରଣ ହୋଇ ପାରୁନାହିଁ। ତ ଆମକୁ ମନରେ ଅଫସୋସ ରହିଯିବ କି ମୁଁ ଯାଇଥିଲି ଏମିତି ଭଲସେ ଦେଖି ପାରିଲିନି ମୋ ଶରୀରର ଅସୁସ୍ଥ ତତା ଯୋଗୁ ସେଥିପାଇଁ ପ୍ରଥମେ ଆମକୁ କଣ କରିବାକୁ ପଡିବ ନା ଆମ ଶରୀରକୁ ଦେଖିବାକୁ ପଡିବ ତାର ଭଲସେ କେୟାର ନେବାକୁ ପଡିବ ତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି କି ଆପଣ ଯୋଉଟାକୁ ବି ଟ୍ରାଭେଲ କରୁଛନ୍ତି ଆପଣଙ୍କ ସାଙ୍ଗରେ ନା ମେଡି ସିନ ସବୁବେ ନେଇକି ଯାଆନ୍ତୁ ପ୍ରଥମେ ମେଡିସିନ କୁ ଇମ୍ପୋର୍ଟାଣ୍ଟ ଦିଅନ୍ତୁ। ମେଡିସିନ କୁ ନେଇକି ତାପରେ କିଛି ଘର ର ଖାଇବା ଖାଦ୍ୟ ନେଇକି ଆଉ ପଇସା ବି ଠିକ ଭାବରେ ନେଇକି ଯାଆନ୍ତୁ।
ଠିକ୍ ଅଛି ଠିକ୍ ଅଛି ତାହେଲେ ଆପଣଙ୍କର ପରାମର୍ଶ କୁ ମୁଁ ଆଙ୍ଗେ ନିଭେଇବି ଏବଂ ଆପଣଙ୍କ ପରାମର୍ଶ ଦେଇଥିବା ଯୋଗୁ। ହଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଏହିଇ ମୁଁ ଭାବୁଛି ଯେ ଆପଣଙ୍କ ପରାମର୍ଶ ଯଦି ମୁଁ ୟୁଜ୍ କରିବି ତାହେଲେ ମୋର ଏଇ ପୁରୀ ଯାତ୍ରା ସଫଳ ହବ। ଏବଂ ଭଗବାନ ଙ୍କ ଦୟାରୁ ସବୁ କିିଛି ଠିକ୍ ହେଇଯାଉ ମୁଁ ଆଶା କରୁଛି ଆଉ ମୋର ତ ଏବେ ଟିକେ କାମ ଅଛି ତାହେଲେ ମୁଁ ରଖୁଛି ଯଦି ଆଗକୁ କୌଣସି ଦରକାର ପଡ଼େ ତ ମୁଁ ଆପଣଙ୍କୁ କଲ୍ କରିବି ତ ଆପଣ ମୋତେ ଟିକେ ଗାଇଡ଼୍ କରିବେ।
ହଁ ମୁଁ ନିଶ୍ଚିତ ଭାବରେ ଗାଇଡ କରିବି ମୁଁ ଭଗବାନ ଙ୍କୁ ଡାକୁଛି ଆପଣଙ୍କ ଯାତ୍ରା ଟା
ହ
ଭଲରେ କଟିଯାଉ। ଆପଣ ଯାଇକି ଭଲରେ ଜଗାର ଦର୍ଶନ କରି ଆସନ୍ତୁ ଆଉ ସବୁତି ରହିଲା ଜାଗା ତ ଅଛନ୍ତି। ଆପଣଙ୍କର କିଛି ବି ଅସୁବିଧା ହେବନି।
ଠିକ୍ ଅଛି ଜୟ ଜଗନ୍ନାଥ ଧନ୍ୟବାଦ।